ସାର୍ ନମସ୍କାର ସୁପ୍ରଭାତ।
ଶୁଭ ସକାଳ ଆଉ କଣ କରୁଛନ୍ତି ଆପଣ?
କଣ କରିବି ଏବେ ତ ଉଠିଲି ଉଠିକି ତ ନିତ୍ୟକ୍ରମ ସାରିକି ଜଳଖିଆ ହଁ ଜଳଖିଆ ସରିଗଲାଣି।
କଣ ହେଇଥିଲା ଜଳିଖିଆରେ?
ଜଳିଖିଆ ତ ନିମକି ଫାଷ୍ଟ ଆଉ।
ହୁଁ ନିିମ୍ଖି।
ହଁ ନିମକି ଯୋଉ ତାପରେ
ବନା ହଉଛି ନା ବାହାରୁ ଆଣିଥିଲେ?
ନାଇଁ ବାହା ବାହାରୁ ଘରୁ ଆଉ ନିମକି ବନେଇବା ପାଇଁ କାହାର ପେସେନ୍ସ ଆଉଛି କହୁନାହାନ୍ତି। ଘର ଲୋକଙ୍କୁ।
ହୁଁ।
ତାପରେ ତାପରେ ରୁଟି ଆଉ ଆଳୁ ବିନ୍ସ ଭଜା।
ରୁଟି ଆଳୁ ବିନ ଛୁଇଁ ହଁ ହିଁ। ଆଚ୍ଛା। ହଉ ବ୍ଲାକ୍ ପଗୋଡା ମାନେ ତା ବିଷୟରେ କଣ ଜାଣିଛନ୍ତି କି ଆପଣ?
କଣ କହିଲେ?
ମାନେ ଇଏ ପୁରୀ ବିଷୟରେ। ଯାଇ ଯାଇନାହାନ୍ତି ପୁରୀ ଆପଣ ହଁ।
ପୁରୀ ଜାଣିଛି କଣ କହିଲ ଆଉଗୋଟେ ବ୍ଲାକ୍
ବ୍ଲାକ୍ ପକୋଡା ମାନେ ପୁରୀ କୁ କୁହାଯାଏ ମାନେ ହ୍ୱାଇଟ ପକୋଡା ମାନେ କୋଣାର୍କ ବ୍ଲାକ୍ ପଗୋଡା ମାନେ ପୁରୀ କୁ କୁହାଯାଏ।
ଓହୋ ନାଇଁ ମୁଁ ଜାଣିିନଥିଲି ମାନେ ଏ ଜିନିଷ ଟା ଫାଷ୍ଟ ଟାଇମ ମୁ ଜାଣିଲି।
ଜାଣିନ
ପୁରୀର ପୁରୀର ପୁରୀ ବିଷୟରେ ମାନେ ଆମ ଜଗନ୍ନାଥଙ୍କ ଜୟପୁର ହଁ।
ପିଙ୍କ୍ ସିଟି।
ଆଜ୍ଞା।
ହଁ
ମୁଁ ଜାଣିଛି ମାନେ ଦେଖନ୍ତୁ ପୁରୀର ତ ଚାରିଟା ଦ୍ୱାର ଅଛି। ସିଂହ ଦ୍ଵାର ବାଟେ ପ୍ରବେଶ କରାଯାଏ।
ସାହାନ୍ତ ସିଂହ ଦ୍ୱାର ଯାଇଛନ୍ତି ଆପଣ କେବେ? ପୁରୀ ଯାଇଛନ୍ତି କି?
ଆଜ୍ଞା ଯାଇଛି।
ହୁଁ ହୁଁ
ତାପରେ ମୁକ୍ତି ମଣ୍ଡପ ଅଛି ଯୋଉଠି କି? ଯାହା ଆପଣ ସହିଥିବେ ସେଇଟା ବାନ୍ଧିବେ କି ନହେଲେ ସହି କି ବସିହବନି ଯେତିକି ଆପଣ ଯାହା ଭାବିଥିବେ ସେଇଟା ଆପଣଙ୍କ ପୂରଣ ହବ।
ହଁ ଆଉ କଣ ଯେମିତି ସି ବିଚ୍ ଆଡେ ଯାଇଥିବେ ଦେଖିଥିବେ ମାନେ ସ୍ୱର୍ଗଦ୍ୱାର ସି ବିଚ ପାଖ ପାଖେରେ ସାଇଟରେ ଆଗା।
ହଁ ସମୁଦ୍ର ପାଖରେ ସ୍ୱର୍ଗଦ୍ୱାର ଅଛି ସେଇଟା ତ ନିଜେ ମୁଁ ଆଖି ସାମ୍ନା ଦେଖିଛି ଲୋକଙ୍କୁ ପୋଡିବାଟା।
ହୁଁ ହୁଁ ହୁଁ।
ଆପଣ ଦେଖିଛନ୍ତି କି ନାଇଁ କେବେ?
ହଁ ମୁଁ ଯାଇଛି ଏବେ ଯାଇଥିଲି ମାନେ ଏବେ ମାନେ ବର୍ଷ ବି ହେଲାନି ଏବେ ଯିବା ମାନେ ଇଏ କୁ ପ୍ଲାନିଂ ଅଛି ଯିବାକୁ କଣ ହଉଛି।
ହୁଁ।
ମାନେ ପୁରୀ ହୁଁ ଯାଇଥିଲି କୋଉ ଟାଇମରେ ମାନେ ଏଇ ଟାଇମ ରେ ଆଗା ଯାଇଥିଲି ମାନେ ଥିଲା ଆହୁରି ଡିସେମ୍ବର ବେଳୁ ଯାଇଥିଲି। ମହାପୁରୁଙ୍କର ମାନେ ଇଏ ପାଇଁ ବନା ଚାଲିଥିଲା ମାନେ ରଥ ସେତେବେଳୁ ଆରମ୍ଭ ହଉଥିଲା। ଯାହା ମୁଁ ଦେଖିଲି ପୁରା ମାନେ ବସ୍ ଷ୍ଟାଣ୍ଡ ଇଏ ପାଖରୁ ଓହ୍ଲାଇ ଗଲା ବଳେ ଚାଲିଥିଲା ମାନେ ମହା ମହାପ୍ରଭୁଙ୍କର ମାନେ ଇଏ ମାନେ ସେଠି ଅଭଢା ହୁଏ ଛପନ ପ୍ରକାର ଯାହା ଶୁଣିଛି ମୁଁ ଦେଖିନି ଯାହା ଖା ଇଏ କିନ୍ତୁ ସେଠି କେବେ ବଳାକା ହୁଏନି କି ନିଅଣ୍ଟ ହୁଏନି। ଆଉ ଯୋଉ ମାଟି ଯୋଉ ହାଣ୍ଡି କିଣ ଯାଏ ଯୋଉ ଇଏ ରେ ଅଭଡା ରହିବେ ମହାପ୍ରସାଦ ମାନେ ଦିନ ତାଙ୍କର ସେ ଇଏ ଏକା ମା ତିର ଇଏ ଏକା ଦିନକୁ ଗୋଟେ ଦୁଇ ଲକ୍ଷ ବୋଧେ କିଣି କିଣା ହୋଇଥାଏ। ଯାହା ଇଏ କରାଯାଏ ସରିଲା ମାନେ ମାଟି ରେ ମିଶି ଯାଏ ଭାଙ୍ଗିକି ରଖାଯାଏ ପୁଣି ଆଉଥରେ ଦୁଇ ଲକ୍ଷ ଏଇ ଟାଇପ ର ହୁଏ।
ମୁଁ ତ ଶୁଣିଥିଲି କଣ ଦଶଲକ୍ଷ୍ୟ ଯାଏ ମାନେ ପ୍ର
ଦଶ ପ୍ରତିଦିନ ଦଶ ଲକ୍ଷ ନାଇଁ ମାନେ ଇଏର ମାନେ ଯୋଉ ଅଭଢା ଯୋଉ ମାଟି ର ହୁଏ ଦୁଇ ଲକ୍ଷ ଦଶ ଦଶ ଲକ୍ଷ ହେଲି ଶୁଣିୁଥିବ ବଧେ ହେଇଥିବ ତା ଦୁଇ ଲକ୍ଷ ଜାଣିଥ
ନାଇଁ ମୁଁ କଥିଲେ ଦଶ ଲକ୍ଷର ମାନେ ଏମିତି ଗୋଟେ ଇଏରେ ଆସିଥିଲା ଦେମିଥିଲି କୋଉ ଜାଗାରେ ଏମ ଏମିତି ହୁଏ ଦଶ ଲକ୍ଷରେ ଖାଇବା ରନ୍ଧାଇକି ହାଣ୍ଡି ମାନେ ଫିଙ୍ଗା ହୁଏ ସେଟା କିନ୍ତୁ ପୁରୀରେ ହୁଏ କିଏ କୋଉ ପ୍ରକାର କୁହନ୍ତିନି କି।
ହୁଁ। ଆଉ ଏବେ ଇଏ ଚାଲିବ ମାନେ ଗୁଣ୍ଡିଚା। ମହାପ୍ରଭୁ ମାନେ ଆସିବେ ବାହାରକୁ ଆସିବେ ମାନେ ଭକ୍ତ ମାନଙ୍କୁ ଦେଖିବାକୁ ହୁଁ ବାହାରକୁ ଆସିବେ ଯୋଉ ନଦୀନୀର ଯାତ୍ରା କରିବେ ଯାହା ମାଉସୀ ମାହରେ ନିଜ ଜନ୍ମ ମାଟିକୁ ଯିବେ।
ହଁ ସାର୍ ସେ ସବୁ ତ ଏବେ ଚାଲିବ ହିଁ ତାଙ୍କର
ହୁଁ। ମାନେ ଅଣସର ଘରୁ ଉଠିଲା ପରେ ମାନେ ଜର ହେଇଛି। ସରିଲା ପରେ ଯିବେ ଯାତ୍ରା କରିବାକୁ ନାଇଁ ପୂଜା ଏବେ ବନ୍ଦ ମାନେ ତାଙ୍କ ଭୋଗ ବି ବନ୍ଦ ହେବେ ଏ ଟାଇମ ରେ ଖାଲି ଯାହା କି ଫଳ ମାନେ ଏ ଏ ଏଗୁଡିକ ଯିବ। କଷାଦଇ ମାନେ ବାହାରକୁୁ ବାହାରି ବନିବି ମାନେ ସେଇଠି ଏବେ ରହିବ। ମାନେ ପନ୍ଦର ଦିନି ପରେ ସେ ଯାହା ଭାଇବ। କିନ୍ତୁ ସେଇଟି ପୋଚ ହେଇଯିବ ଏନି ସ୍ମେଲ୍ ମେଲ୍ କିଛି ନାହିଁ ବାହାରକୁ ଭାଇିଲା ପରେ ସେ ସ୍ମେଲ ରେ ରହିହବନି। ଯୋଉ ଟାଇପ ର ହେଇଥିବ। ଭିତରକୁ ଏଣ୍ଟ୍ରି ବି ନାହିଁ ଖାଲି ପୂଜାରୀ ପଣ୍ଡା ଏକା ଯିବେ।
ହଁ।
ହୁଁ।
କିନ୍ତୁ ସେଟା ମାନେ ଯେମିତି ନର୍ମାଲ ଗୋଟେ ଜିନିଷ ରହିଲେ ଚଢିକି ଇଏ ବାସ ନାଁ ଆହୁରି ସେମିତି ବି ସେବାବି ହୁଏ ତାହେଲେ ନାଇଁ କି।
ସଡିକି ସଡିକି ହୁଏ କିନ୍ତୁ ସେ ବା ଭିତରେ ମାନେ ମହାପ୍ରଭୁଙ୍କ ଯୋଉ ମୋ ମନ୍ଦିର ମାନେ। ହଁ ଯୋଉଟା ରହୁଛନ୍ତି ସେଇଠିକି ରହିବେ କିନ୍ତୁ ସେଇଠି ଏତେ ବାସନା ନାହିଁ କିଛି ନାହିଁ। ବାହାରକୁ କାଢିଲା ତ କଣ ସଡିକି ବାସନା ହୁଏ। ସ୍ମେଲ ଟା ସେ ବାହାରୁ ହୁଁ। ଅପୂର୍ବ ନୀଳା ବାହା ଯାହା ମହିମା। ରହସ୍ୟମୟୀ ଯାହାକି ମାନେ ଯଉ ତାଙ୍କ ଇଏ କରାଯାଏ। ମାନେ ବାର ବର୍ଷକୁ ଥରେ ତାଙ୍କ ଦାଇ ଦାରୁ ଚେଞ୍ଜ ହୁଏ ମାନେ ମୂର୍ତ୍ତି। ପୁଣି ଆଉଥରେ କରାଯାଏ।
ବହୁତ ତାପରେ ଯୋଉ ଏବେ ରାଜା ବଂଶ। ତାଙ୍କର ସେ ଯାକୁ ସବୁ ଜାଣିଲେ ଅଜୟବ ହିଁ ଲାଗୁଛି ଆଉ।
ହଁ ରାଜା ଯାଇ ଇଏ। ଖଡିକାରେ ଧାଡୁ ମାରନ୍ତି ଯାହା ସେଇଠି ରାଜା ପଜା ସବୁ ହେ ମହାପ୍ରଭୁଙ୍କ ପାଖରେ।
ନାଇଁ ଆଗରୁ ଆପଣ ଜାଣିଥିବେ ଖୋଲିକୋଟ ରେ ଗୋଟାଏ ରାଣୀ ରେ କହିକି। ଆମର ଧାରାକୋର୍ଟ।
ଧାରାକୋର୍ଟ ଧାରା କୋର୍ଟ ହଁ।
ଧାରାକୋର୍ଟ ପାଖରେ ଗୋଟେ ରାଣୀ। ଛନ୍ତି ତାଙ୍କର ମାନେ ପୁଅ ନାହାନ୍ତି ଆଉ ତାଙ୍କ ବଂଶ ଆଉ ଆଗକୁ ବଢିଲାନି। ତ ତାଙ୍କର ଝିଅ ହିଁ ଏବେ ବାହା ହେଇଛନ୍ତି ଆଉ କଣ ତାଙ୍କ ସେଯୋଉ ଭୁବନେଶ୍ଵର ର ଅ ମେ ଫୋର ନା କଣ ଏମତି ତାଙ୍କର।
ହୁଁ ହୁଁ ହଁ ମୁଁ ଜାଣିଛି ତାଙ୍କେ ମାନେ ହଁ ବାସା। ଜାଣିଛ କିନ୍ତୁ ଦେଖିଛି। ନାଁ ଟା ବି ମ କଣ ରଶ୍ମି ନା କଣ ଗୋଟେ ତାଙ୍କ ନାଁ।
ହଁ ତାଙ୍କର ଉଇ। ତାଙ୍କର ସେ ମହଲ ଟା ବି ଦେଖିବେ ମାନେ ସେ ହାତୀଶାଳ ସେଇଟା ସବୁ ର। ଖାଇକି ଏବେ ବି ସେମିତି ହିଁ ଅଛି।
ତ ଯାଇଛନ୍ତି ଆପଣ ବୁଲିବାକୁ?
ହଁ ବୁଲିବାକୁ ଯାଇଛି କିନ୍ତୁ। ସେମିତି ଆଗ ଭଳିଆ ସେଟାକୁ ଆଉ କଣ ସମ୍ଭାଳିକି ତ ରଖି ହବନି କେତେ ଆପଣ ଚୂର୍ନ ଦେବେ କେତେ। ଇ ସେଇଟା ଏମତି ଭଙ୍ଗା ହେଇକି। ସେଇଟା ଗୋଟେ ଆଉ ଗୋଟେ ଖଲି କୋର୍ଟ ପାଖରେ। ନିର୍ମଳ ଝର ପାଖରେ।
ହୁଁ ହୁଁ।
ସେଇଠି ବି ରାଣୀଙ୍କର ଘର ଅଛି ସେଠେ ବି ସେମିତି। ମାନେ ତାଙ୍କେ ଯୋଉଟା ରହୁଛନ୍ତି ସେଇଟା ହିଁ ସଫା ଅଛି ଆଉ ସବୁ ଏମିତି ହିଁ ପଡିଛି। ଗମେଣ୍ଟ ସେଟା ନେଇଯିବ ବୋଲିକି କହୁଛି।
ଆଉ ଆପଣଙ୍କ ସିଆଡେ ବର୍ଷା ହଉଛି ନା କଣ କ୍ଲାଇମେଟ୍ କେମିତି ଅଛି?
ହଁ।
ଏତେ ବର୍ଷା ଯେ ଲୁଗା ଖୁଣି କିଛି ନାଇଁ
ଚାଷ ମାନେ ବର୍ତ୍ତମାନ ଚାଷ ଏବେ କଣ ଚାଲିଛି?
ଚାଷ ମୁଁ କେମିତି ଜାଣିନି ଧାନ ଚାଷ ହିଁ ତୁ
ମାନେ ଧାନ ଚାଷ ବି ଆମର ଏଇପଟେ କଣ ନା ତଳି ପକାଯାଏ। ଯାହାକି ମାନେ ମାର୍ଚ୍ଚ ମାର୍ଚ୍ଚ କହୁଛି ଅଗଷ୍ଟ ମାସରେ ତଳି ହୁଏ। ଉ ବିଲ ମାନେ କାଦ କରି କାଦ କରି ଇଏ କରାଯାଏ। କରାଯାଏ ଯାହା ଘାସ ଫାସ ସବୁ ଇଏ ହେଇଯିବ। ଯାହା ଦ୍ଵାରା ମାନେ ସାର ଟାଇପ ର ହୁଏ ସେ ଯାହା ପୋଚ ହେଲେ। ପୁଣି ତାକୁ ଉପୁଡା ଯାଏ ତଳିକି ଉପୁଡା ଯାଇକି ପୋତା ଯାଏ ଯାହା ଦ୍ଵାରା ଧାନ ମାନେ ବିଲୁଡି ଯାହା ହୁଏ ଧାନ ଗଛ ତିନି ମାସ ସକାଶେ ହଁ।
ମୁଁ କହୁଥିଲ ରାସାୟନିକ ମାନେ ଦବ୍ୟ କିଛି ସେଟାର ବ୍ୟବହୃତ ହୁଏ ନାହିଁ।
ହୁଏ ହୁଏ। ଧାନ ଚାଷ ମାନେ ମାନେ କଣ କରାଯାଏ ମାନେ ତିନି ମାସ ମାନେ ଏବେ ଇଏ ହେଲା ପରେ ଧାନ ଯେତେବେଳେ ତଳି ବ ବଡ ମାନେ ଆଣ୍ଠୁ ଉଞ୍ଚ ହୁଏ ଯାହାକୁ ଆମେ ସାର ମାନେ ଇଏ ବି ପଶୁ ପାାଳନ ଯୋଉ ଯୋଉ ମାନେ ମୁଁ ତାର ଯୋଉ ଇଏର କରାଯ ଯାଏ ଖତରେ ପକାଯାଏ ଆଉ ପୁଣି ସାର ବି କିଣାଯାଏ ଏବେ ଯୋଉ ମିଳୁଛି ଯାହା ମାନେ ସାର ପିଡିଆ ମିଡିଆ ଏରା ପକାଯାଏ ଯାହା ଦ୍ଵାରା ଧାନ। ଫସଲ ଏଥର ଜମିିକି ନଷ୍ଟ ହୁଏ କିନ୍ତୁ ଧାନ କୁ ଭଲ ହୁଏ। ହଉ ଆପଣ ଜାଣିଥିବେ ତ ଆଉ ଚାଷ ଧାନ ଚାଷ ଆଉ ପନିପରିବା ବି ହୁଏ ପନିପରିବା କମ ଧାନ ଚାଷ ବେଶୀ ଗୁରୁତ୍ୱ ଦିଆଯାଏ।
ଆମ ବଣଙ୍କର ଧାନ ହେଲେ।
ହଳଦୀ ଚାଷ ହଁ ସେଇ ଗୋଟେ ହଳଦୀ ଚାଷ ମୁଁ ଜାଣିଛି ହଳଦୀ ମାନେ ସେଇଟାକୁ ଉ ପୋତା ଯାଏ ହଳଦୀ ପୁରା ମାନେ ଗଛ ଟା ମରିଲେ ଖୋଳା ଯାଏ। ମାନେ ଦେଶୀ ଆଳୁ ଏଇ ଟାଇପ ର ଆମର ବି ଏଇପଟେ ହୁଏ ହଳଦୀ ନୁହେଁ ଦେଶୀ ଆଳୁ ହୁଏ।
ସେପଟେ ଆପଣଙ୍କ ଜମି ସେମିତି ଉର୍ବର ଥିବ ଆମର ଏପଟେ ହଳଦୀ ପାଇଁ।
ହଁ ହଁ ହଁ ଜମିର ଉଦ୍ଧାର ଦେଖିବାକୁ ପଡିବ ଉଗର। ଏବେ ଆମର ଏଇଠି ଧାନ ଚାଷ ପାଇଁ ବେଶୀ ଆଉ ମାନେ ପନିପରିବା ପାଇଁ ବେଶୀ ଆଉ ମାନେ ହଳଦୀ ଏରା ପାଇଁ ଏ ଏତେ ନାହିଁ ଆମ ଜମିର କୋ ମାଟି ଗୁଣ ବି ରହୁଛି ଜମିର। ଆ ହଉ ରହିଲି ମ୍ୟାଡାମ ଆପଣଙ୍କ ସହିତ କଥା ହେବାରୁ
ଆଜ୍ଞା ଆଜ୍ଞା ସାର।